ହଁ କୁହନ୍ତୁ।
ଅଁକଁ କରୁଛୁ?
ଏଇଠି କାମ ସାରିକି ପଢାପଢି କରୁଥିଲି ଆଉ। ସକାଳ ର କାମ ସାରି ପଢା ପଢି କରିଥିଲି ଆପଣ କଣ କରୁଛନ୍ତି?
ଏଇଠି ପାଗ ଥଣ୍ଡା ଅଛି ତ ବାହାରେ ଟିକେ ବୁଲୁଚ ଆଉ। ବର୍ଷା ହଉଛି ତ?
ସକାଳୁ ବର୍ଷା ହଉଥିଲା।
ହଁ ବର୍ଷା ହଉଥିଲା ଏବେ ହେଲେ ବି ଟିକେ ଟିକେ ବର୍ଷା ପକଉଛି।
ଅହୋ ଏପଟେ ବି ବହୁତ ଜୋର ସେ ବର୍ଷା ହଉଥିଲା ବହୁତ ଭୋର ସକାଳୁ ହଉଥିଲା ଏବେ ତ ନାହିଁ ଆଉ।
ହୁଁ
ହୁଁ ଆ ବର୍ଷାରେ ବି ପବନ ବି ହଉଥିଲା ତା ସହିତ ଗୋଟେ ଗଛ ଡାଳ ବି ଭାଙ୍ଗି ଯାଇଛି ସେଇଟା ଆ ମୁ ଦେଖୁଥିଲି।
ଆଉ ହଉଛି ଉମ୍ ତମ ବାପା ମା ସବୁ ଭଲ ଅଛନ୍ତି?
ମୋର ବାବା ମା ସମସ୍ତେ ବହୁତ ଭଲ ଅଛନ୍ତି ଆଉ ସେମାନେ ତ ଗାଁରେ ରହୁଛନ୍ତି ମୁଁ ତ ଗାଁରେ ରହୁ ନି ବାହାରେ ରହୁଛି କାହିଁକି ନା ମୁଁ ପଢା ପଢି କରୁଛି। ଆଉ ତା ସହିତ ଚାକିରୀ ବି କରିଛି ତ ସେଥିଲାଗି ମୁଁ ଗାଁ ରୁ ବାହାରେ ରହୁଛି। ବାବା ମାଙ୍କ ଦେହ ଭଲ ଅଛି ମୁଁ ପ୍ରତିଦିନ ସେମାନଙ୍କୁ କଲ୍ କରେ।
ତମ ବାପା କଣ କରୁଛନ୍ତି କି କାମ କରୁଛନ୍ତି?
ବାବା ଗୋଟେ ପ୍ରାଇଭେଟ କମ୍ପାନୀରେ ଅଛନ୍ତି।
ଆଉ ଭାଇ ନା ଭାଇ ନାହାନ୍ତି?
ନାଇଁ ମୁଁ ଗୋଟେ ହିଁ ଝିଅ ଭାଇ ନାହାନ୍ତି।
ଓ ହୋ।
ହଁ
ଆଉ ମା କଣ ଗୁହିଣୀ ନା ଆଉ କଣ କାମ କରୁଛନ୍ତି ମା ହେଲେ ବି?
ମାଆ ଆ ଅମ୍ ତାଙ୍କର ସେ ଘରେ ବସିକି ସିଲେଇ କରନ୍ତି ସିଲେଇ କାମ ଯୋଉ କରନ୍ତି ମେସିନ ରେ ଯାହାଦେଇ ଆମ ଗାଁ ରେ ଯାହାର ବ୍ଲା ବ୍ଳାଉଜ ହଉ ଡ୍ରେସ୍ ହଉ ଶାଢ଼ୀ ହଉ ଯାହାବି ଅ ଦରକାର।
ସୁନି।
ହଟେଲ
ହଁ ହଁ
ଆଉ ରୋଷେଇ ବାସ କରନ୍ତି ଘରେ ରୁହନ୍ତି।
ଓ ସବୁ କାମ କରୁଛନ୍ତି ତାହେଲେ ମା?
ହଁ ହଁ ଆପଣ କଣ କରନ୍ତି?
ମୁଁ ଏମିତି ଟିକେ ରୋଷେଇବାସ ଟିକେ ଇଏ କରେ ମୁଁ କିଛି କରେନି। ଏମିତି ଟିକେ ମନେ ହଲେ ରୋଷେଇବାସ କରେ।
ଓୁ ହଁ ରୋଷେଇ କରିବାକୁ ଭଲ ଲାଗେ?
ହଁ ରୋଷେଇ କରିବାକୁ ଟିକେ ଭଲ ଲାଗେ ହିନ୍ଦୀ
ଓଁ ହଁ ଆଜି ସକାଳେ କଣ ଖାଇଛନ୍ତି?
ନା ଖାଇନି କିଛି।
ହଁ ଆପଣ ସକାଳୁ କେତେବେଳେ ଉଠୁଛନ୍ତି?
ମୁଁ କେତବେଳେ ଛଅଟା କେତେଳେ ସାତଟା ମୋର ସେମିତି ଟାଇମ ଟେବୁଲ ରୁହେନି।
ହଁ।
ଆରେ
ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ? କୋଉଁ କୋଉଁ କାମ ଗୋଟେ କରିବା ପାଇଁ ଭଲ ଲାଗେ ଫ୍ରି ଟାଇମରେ?
ଆଁ।
ଆପଣଙ୍କୁ କୋଉଁ କାମ ସବୁଠୁଁ ବେଶୀ କରିବା ପାଇଁ ଭଲ ଲାଗେ ଆପଣଙ୍କ ଫ୍ରି ଟାଇମରେ?
କାମ ସେମିତି ବୋଲି କି ଇଁ ମଁ ଏମିତି ମାନେ ଘର ଯଦି ମଁ ଅସନା ହେଇକି ପଡିଥିବ ବୋଲିକି ସଫାସୁତୁରା ଟିକେ ଇଏ କରିକି ରଖିବା। କି ନହେଲେ ମାନେ ଏମିତି ରୋଷେଇ ଟିକେ ହଉଛି ଇଏ କରିବା କି ନହେଲେ? ମା କି ଭାଉଜ କିଏ ରୋଷେଇ ଯଦି କରୁଥିଲେ ଟିକେ ସାହାଯ୍ୟ ଏମିତି କରିବା।
ଉଁହୁଁ ହଁ।
କି ନହେଲେ ହଉଛି ଏମିତି? ସାଙ୍ଗସାଥି ସହିତ ଏମିତି ବସିକି କଥାବାର୍ତ୍ତା ହେବା।
ଆଚ୍ଛା।
ଆଉ ତେତେ ମାନେ କଣ ବହୁତ? ପସନ୍ଦ ଲାଗେ ମାନେ ବହୁତ କଣ ବେଶୀ ମାନେ ହଉଛି କିି ନାଁ ବହୁତ ପ୍ରିୟ ମାନେ ଖାଇବା ପିନ୍ଧିବା।
ମୋତେ ସବୁଠୁ ଭଲ ଲାଗେ ଆଁ ରୋଷେଇ କରିବା ଆଉ ମୁଭି ଦେଖିବା।
ହାଁ ଆଁ।
ରୋଷେଇ କରିବାକୁ ଭଲ ଲାଗେ ଭଲ ଭଲ ନୂଆ ନୂଆ ଆଇ ଟମ୍ ମୋତେ ବନେଇବାକୁ ଭଲ ଲାଗେ ଯେମିତି କି ଗୋଟେ କିଛି ନୂଆ ଆଇଟମ୍ ବାହାରେ କି ଫୋନ ରେ ଦେଖିଲେ ତ ସାଙ୍ଗେ ସାଙ୍ଗେ ମୁଁ ସେଇଟା ବନାଏ ଘରେ। ଜିନିଷ ପତ୍ର ଆଣିକି।
ହୁଁ।
ଆଉ ସେକେଣ୍ଡ ଜିନିଷ ମୋତେ ଭଲ ଲାଗେ ଯଦି କିଛି ରୋଷେଇ କରିବାକୁ ତ ନଥାଏ ତ ନକରେ ତ ମୁଁ ବସିକି ଫିଲ୍ମ ଦେଖେ। ମୋତେ ଭଲ ଲାଗେ ଫିଲ୍ମ ଦେଖିବା ପାଇଁ ହୁଁ।
ଓ ହୋ। ହୁଁ ହୁଁ କେବେ କେବେ ଆଉ ଟିକେ ସିରିଏଲ ଦେଖିବାକୁ ଭଲ ଲାଗେ।
ସିରିଏଲ ଦେଖିବା ପାଇଁ ଭଲ ଲାଗେ ଓଡିଆ ସିରିଏଲ?
ଓଡ଼ିଆ ହଉ ଏମିତି କେବେ କେବେ ହିନ୍ଦୀ ଉଁମ୍ ପିକ୍ଚର ହଉ ଏଁ ଇଏ ସିନେମା ହଉ ନହେଲେ ହଉଛି ଯୋଉଁ ଭଲ ସିରିଏଲ ହରିକା ଦଉଥୁବ ବୋଲି ଦେଖିବାକୁ ଭଲ ଲାଗେ।
ଉଁ ହୁଁ।
ଓଡିଆ ହଉ କି ହିନ୍ଦୀ ହଉ ହିନ୍ଦୀ ଯଦି ଭଲ ଉଁ ସବୁ ଦେଖିବା ପାଇଁ ଭଲ ଲାଗେ।
ଆପଣ କୋଉଁ କୋଉଁ ଜାଗା ସବୁ ବାହାରେ ବୁଲିଛନ୍ତି?
ମାନେ ଭୁବନେଶ୍ଵର ନାଁ ଆଉ କୁଆଡେ କଥା?
ଯୋଉଁଠି ବି ଆପଣ ଆପଣଙ୍କ ଗାଁ କୁ ଛାଡିକି କୋଉଁ ଜାଗାରେ ସବୁ ବୁଲିଛନ୍ତି?
ହୁଁ ଭୁବନେଶ୍ୱର ଇଏ କେତେ ଜାଗା ଏମିତି ମୁଁ ଦେଖିଛି। କେତେ ଜାଗା ଦେଖିନି। ସୁରାଟରେ ହେଲେ ବି ମୁଁ ସବୁ ଜାଗା ଦେଖିଛି। ଆଉଁ ଇଏ ହୁଁ। ସୁରାଟ ଯାଇଛି ଚଣ୍ଡିୀଖୋଲ ହେଲେ ଯାଇଛି।
ଓ ହୋ।
ଆଉ ଯୋଉଁ ଇଏଡେ ହେଲେ ବୁଲିକି ଆସିଛି ଯୋଉଁ କଣ କି? କଲିକତା
ହଁ ହଁ କଲିକତା। କଟକ, ଭୁବନେଶ୍ୱର
ହାଁ ଆଁ?
କଟକ ଆଉ ଭୁବନେଶ୍ଵର ବୁଲିଛନ୍ତି?
ହଁ କଟକ ହେଲେ ଯେ ମୁଁ ବୁଲିଛି ଭୁବନେଶ୍ଵର ହେଲେ ବୁଲିଛି।
ପୁରୀ ଜଗନ୍ନାଥ ମନ୍ଦିର?
ହଁ ପୁରୀ ହେରା ଯାଇଛି।
ହୁଁ।
ଆଉ ଆପଣଙ୍କ ଘର କୋଉଠି, ଆପଣଙ୍କ ଗାଁ?
ଆଁ ଆଁ?
ଆପଣଙ୍କ ଗାଁ କୁଆଡ଼େ?
ଆମ ଗାଁ ନୟାଗଡ଼।
ହଁ ନୟାଗଡ଼ ସବୁଠୁ ଭଲ ଫେମସ୍ ଖାଇବା କଣ? ଯୋଉଟା କି ଯେମିତି ଆମ କଟକରେ ଅ ସବୁଠେ ଦହିବରା ଖାଇବା ଫ୍ୟା ତାକୁ ସମସ୍ତେ ବହୁତ ପସନ୍ଦ କରନ୍ତି ସକାଳୁ ଦହି ବରା
ନୟାଗଡରେ ଉନ୍ ଇଏ ରସଗୋଲା।
ରସଗୋଲା ସେଇଟା କେମିତି ବନାନ୍ତି ଆପଣଙ୍କୁ ଜଣାଅଛି?
ସେଇଟା ଛେନାରେ ହଉଛି କିନା ବନଉଛନ୍ତି।
ହଉ ଛେନାରେ
ଆପଣ କେବେ ଘରେ ବନେଇଛନ୍ତି?
ନା
ହୁଁ ହୁଁ।
ହଁ ଆମ କଟକରେ ସବୁଠୁ ଫେମସ୍ ହେଲା ଦହିବରା ଯେକି ସକାଳେ ସମସ୍ତେ ହେଟା ଖା ପସନ୍ଦ କରନ୍ତି, ବାହାରେ ସେଇଟା ବିକ୍ରି ହଉ ଥାଏ ଆମେ ଘରେ ବି ସେଇଟା ବନାଉ, ଆପଣଙ୍କୁ ଜଣାଅଛି କେମିତି ଦହିବରା ବନାନ୍ତି?
ହୁଁ।
ହୁଁ ଆପଣଙ୍କୁ ଭଲ ଲାଗେ ଖାଇବା ପାଇଁ?
ଆ ଆ
ଦହିବାର ଖାଇବା ପାଇଁ ଭଲ ଲାଗେ?
ହଁ, ଦହିବରା ଖାଇବାକୁ ଭଲ ଲାଗେ ଉଁ ହୁଁ ଇଏ ଯୋଉ କଣଙକି ଗୁପୁଚୁପ୍ ଚାଟ୍ ଖାଇବାକୁ ଭଲ ଲାଗେ।
ଗୁପଚୁପ୍
ଆଉ ଯୋଉ ଇଏ ଖାଇବାକୁ ହେଲେ ଭଲ ଲାଗେ
ଗୁପଚୁପ୍ ଆପଣ କେବେ ବନେଇଛନ୍ତି ଘରେ?
ଗୁପଚୁପୁ ମୁଁ କେତେବେଳେ ବନେଇନି ମୁଁଏଇ ବାହାରୁ ଖାଇଦିଏ ମୁଁ ବନେଇନି କେତେବେଳେ। ଚାଟ୍ ବନେଇଛି ଗୁପୁଚୁପ୍ ବନେଇନି ଯାନିନି।
କଣ ବନେଇଛନ୍ତି?
ଚାଟ୍ ବନେଇ ଜାନିଛି ଯେ ଗୁପୁଚୁପୁ ମୁଁ ବନେଇନି କେତେବେଳେ।
ଓହୋ ଚାଟ୍ ଆପଣ ଘରେ ବନେଇଛନ୍ତି ନା?
ହୁଁ।
ବହୁତ ହେଇଛି। ପୁଣି ଚାହିଁଲେ ବି ଘରେ ବନେଇ ପାରିବେ ତାକୁ।
କଲେ ହଉଛି ବିନ୍ଧା ହବ ସେଇଟା ତହଁଜି ଆଗ୍ରହ ନାହିଁ ତ କରାହେଇନି ଆଉ, କଲେ ହବ ହବନି କଣ ପାଇଁ?
ହଁ।
ହ
ବିକ୍ରି ବି ହଉଛି ତ ଆପଣ ଆପଣ ଆଣିକି ଘରେ ଛାଣି ପାରିବେ, ଛାଣିକି କେବଳ ଆଳୁ ଚୋଖା ଟା ବନେଇକି ଟାଇପ ର ଯୋଉ ମସଲା ଟା ଆଳୁ ମସଲା ବନେଇକି ଖାଇ ପାରିବେ।
ଆଉ କଣ ଖାଇବା ପାଇଁ ଭଲ ଲାଗେ?
ଆଉ ପୁରୀ ତରକାରୀ ଖାଇବାକୁ, ପୁରୀ ତରକାରୀ ବହୁତ ମୋର ପସନ୍ଦ।
ପୁରୀ ତରକାରୀ, ମତେ ବି ବହୁତ ପସନ୍ଦ ଲାଗେ ପୁରୀ ତରକାରୀ, ସକାଳୁ ଖାଇବା ପାଇଁକା। ବଟ୍ ମତେ ଘରେ ବନେଇକି ଖାଇବା ପାଇଁ ପସନ୍ଦ ଲାଗେ କାହିଁକି ନା ବାହାରେ ସେମାନେ କୋଉ ତେଲ ରେ କରୁଥାନ୍ ତି ତ ମତେ ସେଇଟା ଭଲ ଲାଗେନି, ମୁଁ ସେଥିପାଇଁ ସବୁବେଳେ ଘରେ ବନେଇକି ପୁରୀ ତରକାରୀ ଖାଏ।
ଭଲ। ବାହାର ଜିନିଷ ଏଠି ଥିଲା, ଘରା ଜିନିଷ ଟା ବହୁତ ଭଲ।
ହଁ, ହଁ ସେଇଥିପାଇଁ ତ ମୁଁ ଘରେ ସବୁବେଳେ ଯାହାବି ମତେ ଖାଇବା ପାଇଁ ଇଚ୍ଛା ହୁଏ, ମୁଁ ଘରେ ବନେଇ ଦିଏ ଆଉ ଇଭିନ୍ ଗୁପଚୁପ୍ ବି ହଉ। ଆଉ ଚାଟ ବି ହଉ ସବୁ କିଛି ଘରେ ବନେଇକି ଖାଇବା ପାଇଁ ମତେ ଭଲ ଲାଗେ। ଟିକେ ହାଏ ମାନେ ସ ସବ୍ ଫସ୍ତୁର ବି ରହିଥାଏ, ତେଲ ବି ଆମେ ଆମର ଘରର ୟୁଜ କରୁ। ତ ସେଥିପାଇଁ ଖାଏ।
ଓହୋ, ହୋ ଭଲ।
ହୁଁ ଆପଣ ଘରେ ପନେଇଛନ୍ତି କେବେ?
ହଁ ବନେଇ, ବନେଇଛି। ପୁରୀଟାକୁ କେମିତି ପୁରୀ ଟା ଯୋଉ କରୁ କେମିତି କରୁ ପୁରୀଟା?
ପୁରୀ ଟା ମୁଁ ଅଟା ଆଉ ମଇଦାକୁ ମିକ୍ସ କରିକି ତାକୁ ସେଇ ଟା ବେଲିକି ତେଲରେ ଛାଣେ। ଗୋଟା ମଇଦା ଟିକେ ପକାଇ ଟିକେ ଲୁଣ ପକେଇଥାଏ, ସେଇଟାକୁ ଅ ଦଳିକି ଗୋଟେ ଗୋଟେ, ଛୋଟ ଛୋଟ, ବନେଇ ଥାଏ ପୁରୀ ଟାଇପର। ଆମେ ତେଲରେ ଛାଣିକି ସେଇଟା ମଟର ଆଳୁ ତରକାରୀ ହଉ ୟା ଫିର ଆଳୁ କୋଷା ହଉ।
ହଁ ହଁ।
କିମ୍ବା ଆଳୁ କଷା ସହିତ ମତେ ସବୁଠୁ ବେଶୀ ଭଲ ଲାଗେ ପୁରୀ ସହିତ ମଟର ଆଳୁ ତରକାରୀ କୁ ମୁଁ ବନାଏ।
ହ ଓଃ, ଓ ଆଉ କଣ କହିବୁ?
ରଖୁଛି।